ନମସ୍କାର ଆଜ୍ଞା।
କଥାଟା ଭଲ ଭାବରେ ଶୁଣାଯାଉଛି, ବୋଦ ହୁଏ।
ଆଜ୍ଞା ଆଜ୍ଞା ଭଲ ଭାବରେ ଶୁଣାଯାଉଛି। କହୁନାନ୍ତି ଆପଣ? ହ୍ୟାଲୋ।
ହଁ କୁହନ୍ତୁ କୁହନ୍ତୁ।
ଆପଣ ଖାାଇ ସାରିଲେ କିି?
ଆ ଆଜ୍ଞା ମୁ ଖାଇକି ବାସନ ମାଜିକି
ଆପଣ କିଛି କରୁଛନ୍ତି? ପୁଣି କିଛି ରିପ୍ଲାଏ ଦଉନାହାନ୍ତି ମତେ ଲାଗୁଛି ନେଟୱର୍କ ପ୍ରୋବେଲମ୍ ହଉଛି। ହଁ।
ଆ ଓ। ରାସ୍ତାରେ ଚାଲୁ କଣ କହିଲେ?
ଆପଣ କଣ କହିଲେ ଆପଣ ଗୋଟେ କହିଲେ ମୁଁ ତ ମୁଁ କଣ?
ଆ କହୁନାହାନ୍ତି ଆପଣ ଏମତି ଚୁପ୍ ରହିଗଲେ କେମତି ହବ?
ଆରେ ସେଇଟା ତ ସେଥିପାଇଁ ମୁଁ ପଚାରୁଚି ମୁଁ ଯନ୍ତ୍ରଟି ଲଗେଇଚି ମୁଁ ଶୁଭା ଯାଉଚି ତ? ତମେ ହଁ କହିଲ ଏବେ ଶୁଭା ଯାଉନି କହିଲ।
ଆନି ଶୁଭା ହୋଉଚି ନାଁ। ଶୁଭା ଯାଉଚି ଶୁଭା ଯାଉଚି।
ଏବେ ଶୁଣା ଯା ଏବେ ମୁଁ ଖୋଲି ଦେଲି ଆ ଏ ଆଜି ଜୀବନଟା ମୋର ବି ଥର ଖଳେ ଆଉ ଥରେ ଥିଲା ହୁଁ ବଚ୍
ଆପଣ ଟିକେ ଦେଖିକି ଚାଲୁନାହାନ୍ତି ଆପଣ କଁ ଆଖି ବନ୍ଦ କରିକି ରହୁ ଥେ ରାସ୍ତାରେ ଚାଲୁଚନ୍ତି ନାଁ କଣ ମୁଁ ଆପଣଙ୍କ କଥାବାର୍ତ୍ତା କିଛି ବୁଝିପାରୁନି।
ଆପଣଙ୍କୁ ସେ କହିଲା ନାଁ କଣ କିଛି?
କି
ସୂର୍ଯ୍ୟମୁଖୀ।
ନାଁ ତାଙ୍କ ସହିତ ମୁଁ କଥା ହିଁ ହେଇନି।
ଆଉ ତାହେଲେ ଆପଣ ଅ କଣ ଦେଖିକି ଚଲଉନାହାନ୍ତି ମୁଁ ଚାଲିକି ଆସୁଚି।
ଆଉ ତ ଦେଖିକି ଚାଲୁନାହାନ୍ତି ସେଇଆ କହୁଚି ମୁଁ।
ଆରେ ମୁଁ ରାସ୍ତା କ୍ରସ୍ କରୁଚି ସେପଟ ଗୋଟେ ମାନେ ଯୋଉ ବିରିୟାନୀ ଖାଇଆ ପାଇଁ ଆଇଲା ଅଳେ ଯୋଉ ଗୋଟେ ୟୁ‌‌ ଟନ୍ ଟେ ନେଲେ ଆପଣ ସେଇ ୟୁ ଟିନ୍ ରେ ମୁଁ ରୋଡ଼୍ ଏପଟକୁ ଆସୁଚି ସେଇ ଯୋଉ ଲେପ୍ଟ୍ ସାଇଡ଼୍ କୁ ଭିତର ପଶିବା ରୋଡ଼୍ ରୁ ଜଣେ ସ୍ପିଡ଼୍ ରେ ଆସୁଚି ଜଣେ ସାମ୍ନା ପଟୁ କଲେଜ୍ ପଟୁ ସ୍ପିଡ଼୍ ରେ ଆସୁଚି। ଜଷ୍ ଟିକେ ଟିକଟରେ ମୁଁ ଦି ଜଣଙ୍କ ମଝିରେ ମୁଁ। ଟିକେ ଟିକେରେ ଜଣେ କାଟିକି ପଳେଇଲା ମୁଁ ବଚିଗଲିି ନହେଲେ ମତେ ପଟିଦେଇଥାନ୍ତା।
ଏ ଭାଇ ଆପଣ ଟିକେ ଦେଖିକି ଚାଲନ୍ତୁ ଦୟା କରିକି।
ତାପରେ ଆଜି ଯେତଳେ ଆପଣଙ୍କ ସହ ଦେଖା ହେଇକି ଆମେ ଫେରୁଥିଲୁ ଆ ମୁଁ ମାନେ ସାମ୍ନାରେ ଯାଉଚି ଗୋଟେ ବୁଢ଼ାଟେ ସାଇକେଲ୍ ରେ ତା ସାଇଡ଼୍ ରେ ଗୋଟେ ଗାଡ଼ିଟେ ଯାଉଚି ମୁଁ ସେଇ ମଝିରେ ପସିକି ପଳେଇବି କୋହୁଥିଲି ମୁଁ ପଳେଇଲି ବହେ ସେ ମୋ ଡାହାଣ ପଟ ଗାଡ଼ିଟି ବାଁକୁ କରିଦେଲା ଆଉ ଗଳେ ଦେରୁ ଖା ମାନେ ବେ ଗାଡ଼ିର ମାନେ ସାଇ ଟେ ମିରର୍ ଟି ପୁଣି ବାଜିଗଲା।
ଏହେ ଆପଣଙ୍କର କାଲି ବାଜିଥିଲା ସେଇ ହାତଟି ପୁଣି କେମତି ଅଛି?
ଆଏ ହାତ ବାଜିନି ସାଇଡ଼୍ ମିରର୍ ବାଜିଲା ଗାଡ଼ି କୁ ବାଜିଲା ମତେ ବାଜିନି।
ଓହୋ ଗାଡ଼ିକୁ ବାଜିଲା ଆଚ୍ଛା ଆଚ୍ଛା। ତାହେଲେ ଚଳିବ କନ୍ତୁ ଆପଣ ଟିକେ ଦେଖିକି ଯିବେ
ଆରେ ନାଁ ନାଁ ମୁଁ ଦେ ଆରେ ସେ ସଡ଼ନ୍ କାଟିଲା ମୁଁ କାଟି ଦେଲି ବୋଲି ଖାଲି ମିରର୍ ଟା ବାଜିଗଲା ନହେଲେ ଆମେ ଦି ଜଣ ଯାକ ମଝିରେ।
ଅଁ ତଥାପି ଟିକେ ଦେଖିକି କରନ୍ତୁ।
ହଁ ହଁ ମୁଁ ଦେଖିକି କରେ ଦେଖିକି ଅଭ୍ୟାସ ଅଛିି ବୋଲି ସେତିକି
ହ।
ସେ ପା ପାବାରେ ଗ କିନ୍ତୁ ମୁଁ ସେଥିପାଇଁ ସଖାଳେ ମୁଁ ସେଇ ଯୋଉ ସାତେ ନମ୍ବର୍ ସହ ବସିବିନି କୋହୁଥିଲି କାହିଁ ନାଁ ମୁଁ ଜାଣିଯିବି କୋ ନୂଆ ଗାଡ଼ି ଚଲଉଚନ୍ତି ପୁଣି ବର୍ଷା ଦିନ ସ୍କୁଟି ମତେ ଏମତିରେ ବି ଡର ଲାଗେ। ସତରେ ସତ କହୁଚି ତାହେଲେ ସେ। ମୁଁ ତ ଚିଲେଇ ବି ଦେଲି ସେତବେଳେ। ଏତେ ଜୋରରେ ମୁଁ କାଇଁକି ଗଲି ଆଜି?
ସିଏ ଟିକେ ଆଜି ତ ସିଏ ଆର ଜଣ ଯୋଉ ସିଏ ତ ଭାଇ ଯୋଉ। ଯିଏ ଯେତିକି ଜୋରେ ଚଲେଇଲେ ସିଏ ତ ପୁଣି ଗୋଟେ ଅଲଗା।
ହଁ।
ପିଟି ହେଇଥାନ୍ତେ। ଆପଣ ଦେଖିଛନ୍ତି କି ନାଇଁ ସେ ଦୃଶ୍ୟଟି ମୁଁ ଜାଣିିନାହିଁ।
କହୁ କହିବାରେ ଯାହା ଶୁଣିଚି।
ହୁଁ। ଏମିତି ହେଲା କଥା।
ଅ ହ।
ମତେ ଗୋଟେ ଗୀତ ଆମେ କାଲି ଶୁଣିଥିଲେ ମାସୁକା। ଆପଣ ଶୁଣିଚନ୍ତି?
କାଲି?
ହଁ। ଚଳଚ୍ଚିତ୍ର ଯୋଉଦିନ ଦେଖିବାକୁ ଯାଇଥିଲେ।
ଆ ହା ହଁ ହ ଗୀତ ଟା ପୁରା ପୁରା ବସିଲେ ଟିକେ ମନେ ପଡନ୍ତା ଏତିକିରେ ମନେ ପଡୁନି।
ଏ ଯୋଉ ସେ ଯୋଉ ଗୀତଟେ ବାଜୁଥିଲା ଯେତେବେଳେ ସେ ଦୁହେଁ ବୁଲୁଥିଲେ।
ଓ ମାନେ ସେ ଚଳଚ୍ଚିତ୍ରର ଗୀତ କହୁଛନ୍ତି। ମୁଁ ଭାବିଲି ଆମେ ଯୋଉ ଶୁଣୁଥେଲୁ।
ନା ନାଇଁ ଚଳଚିତ୍ର ର ଯୋଉ ଗୀତଟି ମାସୁକ୍।
ହଁ ହଁ ହଁ ମନେ ପଡିଲୁ ମନେ ପଡିଲୁ।
ଆଜ୍ଞା ତ ସେଇଟା। ମୁଁ ଟିକେ ଭାବୁଥିଲି କି? ମାନେ ସେଗୋଟିକ ଟିକେ ଅଁ। ଇଏ କରିବା ପାଇଁ।
ଚେଞ୍ଜ କରିବା ପାଇଁ?
ସେଇ ଗୀତରେ ଗୋଟେ କିଛି ଗୋଟେ ପୋଷ୍ଟ କରିବା ପାଇଁ। ମାନେ କିଛି ଗୋଟେ ଫଟୋଟେ ଷ୍ଟୋରି ଦେବା ପାଇଁ। କିନ୍ତୁ ମ ମତେ କିଛି ଗୋଟେ ଫଟୋ ବି ମିଳୁନି। ଯୋଉଟା କି ସେ ଗୀତରେ ମାନେ ଟିକେ ମ୍ୟାଚ କରିପାରିଲା ଭଳିଆ।
ଆପଣ ମତେ ଫଟୋ ଗୁଡିକ ଦେଇଦିଅନ୍ତୁ ଆପଣ ଦେଇଥିଲେ ମୁଁ କହିଥାନ୍ତି ଏଇଟା ଲଗାନ୍ତୁ ବୋଲି।
ଆରେ ମୋ ପାଖରେ ସେମତି କିଛି ଫଟୋ ହିଁ ନାହିଁ ଯୋଉଟା କି ସେଥିରେ ଲାଗି
ଆପଣ ସେଇ ଫଟୋଟି ଏବେ ଯାଏଁ ମତେ ଦେଇନାହାନ୍ତି ଏବେ ମତେ ମନେ ପଡିଲା। ଯୋଉ ଫଟୋଟି ମାଗିଥିଲି ମୁଁ।
ଆପଣ କୋଉ ଫଟୋ ଟି ମାଗିଥିଲେ?
ସେଇ ଯୋଉ ଛୋଟ ବେଳ ଫୋଟ୍ ଟ ଟି ଆପଣ ଆପଣଙ୍କ ଭାଇ ସହ ଉଠେଇଥିଲେ।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
ମତେ ଓ ହୋ ଷ୍ଟୋରି ଦେବା ପାଇଁ ମିଳି ଯାଉଚି। ମତେ ଦେବା ପାଇଁ ମିଳୁନି ଭଲ ଆଉ।
ଷ୍ଟୋରି ଦେଇଥିଲି ଯୋଉଟା ନା ପୋଷ୍ଟ କରିଥିଲି ଭାଇଙ୍କ ସହିତ?
ହଁ ସେଇ ଷ୍ଟୋରି ପୋଷ୍ଟ।
ଆପଣ ତ କଣ ଆଉ କହିବି ଆପଣଙ୍କୁ।
ମତେ? ମତେ ଆପଣ କିଛି ବି କହିପାରନ୍ତି ଆପଣଙ୍କ ଇଚ୍ଛା।
କଁ ଆଉ କହିବି ଆପଣଙ୍କୁ?
କହୁନାହାନ୍ତି କଣ କହିବେ।
ମୁଁ ଗୋଟେ ଫଟୋଟେ ହିଁ ଖୋଜୁଛି। ମୁଁ ଏବେ କିଛି ଗୋଟେ ସେଇ ଫ ଇଏରେ ଦବା ପାଇଁ କିନ୍ତୁ ମତେ ମିଳୁନାହିଁ।
ମୁଁ। ଏବେ ସେଇ ବିରିୟାନୀ ଦୋକାନ ସାମ୍ନାରେ ଅଛି ହା ହା ହା ହା।
ହା ହା ହା ହା ଏଥିର ହସିବାର କଣ ଥିଲା?
ଟିକେ ହସିଦେଲି ଆଉ ହସ ଲାଗିଲା ସେଥିପାଇଁ।
ଆପଣଙ୍କୁ ଭାରି ହସ ଲାଗୁଛି।
ଆପଣ କାଲି ଆସନ୍ତୁ କଲେଜ ଆପଣ ରାମ ମନ୍ଦିର ଯାଆନ୍ତୁନି ପରେ ଯିବ। ଛୁଟିରେ ଛୁଟିରେ ଗଲେନି ଏବେ ଛୁଟି ସାରିଲା ପରେ କିଏ ଯାଏ?
ମୋ ଘର ଲୋକ ଯେବେ ନେବେ ନା ଆଉ ମାନେ ମୁଁ। ମୁଁ ଯିବି ନାହିଁ। ଆଉ ମୁଁ ଘରେ କଣ ଖାଇବି ଚାରି ଦିନ ରହିକି?
ଓହୋ। ମୁଁ ଆପଣଙ୍କୁ ଅନଲାଇନ ଅର୍ଡର କରିଦେବି। ଆପଣ ବନେଇବା କିଛି ଦରକାର ନୁହଁ।
ଆଚ୍ଛା ଚାରି ଦିନି ପାଇଁ?
ହଁ।
ଆପଣ ଡେଲି ଡେଲି ମଗଉଥିବେ ମୋ ପାଇଁ।
ଆଁ ହଁ ମଗେଇଦେବି ଯଦି ଆପଣ ରହିବେ।
ଆଉ ଏକା କେମିତି ରହିବି?
ଆ ଆପଣଙ୍କ ତଳ ଘର ମିତ୍ରଙ୍କୁ ଡାକିଦେବେ।
ସିଏ ଆମ ଉପର ଘର ଆଜ୍ଞା।
ଆଉ ହଁ ହଁ ସରି ସରି ସେଇ କ୍ଷମା ପ୍ରାର୍ଥନା ସେଇ ଉପର ଘର। ଭୁଲରେ ମୁଁ ତଳ ଘର କହିଦେଲି।
ନା ଆଙ୍କୁ ଡାକିଦେବି?
ଡାକିବେନି?
ଆପଣ କିଛି ବି କହୁଛନ୍ତି। ନା ଗୋଡା କି ଘରେ ରହିବି ଆମର ନା କଣ?
ହଁ। ନହଲେ ଆପଣ ତାଙ୍କ ଘରକୁ ପଳାନ୍ତୁ। ଆଉ କଣ କହିବି?
ହୁଁ ନାଇଁ। ସେମିତି ଏକା ଆମ ଘରେ ଆଜି ଯାଏ ମତେ ଛାଡି ନାହାନ୍ତି।
ଆ ନହେଲେ ଆପଣ ରହିଯାଆନ୍ତା ଆଉ କଥା କହୁଛନ୍ତି।
ହଁ ଯଦି ଏକା ଘରେ ଛାଡିଥାନ୍ତେ ଆଗରୁ ତ ମୁଁ ରହିଥାନ୍ତି। ମତେ ଆଜି ଯାଏ ଘରେ ଏକା ଛାଡି ନାହାନ୍ତି। ଆଜି ଯାଏଁ ଛାଡ଼ିନାହାନ୍ତି ଆଜି ଯାଏଁ।
ହଁ ହଁ ବୁଝିଲି ବୁଝିଲି ବୁଝିଲି।
ସେମିତି ତ ମୁଁ ବି ଏକା ତ ରହିନି। ମାନେ ଆଉ ସବୁଦିନ।
ଗୋଟେ ଦିନ ନୁହଁ ବହୁତ ଦିନ ଛାଡ଼ି ଦେଇଛନ୍ତି ମୋତେ।
ହୁଁ। ଆପଣଙ୍କର ତ ଅଭ୍ୟାସ।
ଅ ମୁଁ ଯେତେ ଯେବେ ପ୍ରଥମ ଯାଇଥିଲି ସେତେବେଳେ ସେ ମେତେ ମାଷ୍ଟର ତି ମତେ କହିକି ଚୁପ କରେଇଲା। ଯେ ମାନେ ସେ ହିନ୍ଦୀରେ କହିଲା ମୁଁ ଆପଣଙ୍କୁ ଓଡିଆରେ କହୁଛି ଯେ ପୁଅ ତୁ ଅ ମାନେ ତତେ ସବୁ ରବିବାର ତ ବାପା ମା ଆଣିଦେବେ ମଟନ୍ ତୁ ରହିଯା ଏବେ। ମୁଁ କହିଲି ମଟନ୍ ପାଇଁ ମୁଁ ।
ସବୁ ରବିବାରେ।
ମଟନ ଆଣିଦେବେ ଆ ତମେ ମଟନ ଖାଅଟି ଆପଣଙ୍କୁ ସବୁ ରବିବାର ମଟନ୍ ଆଣିଦେବେ ଘରକୁ ଏଇଆ ଆଉ ରଖିବେନି ମତେ।
ମାନେ ସେଇ ମୁଁ ଯୋଉ ବିଦ୍ୟାଳୟରେ ପଢୁଥିଲି ସେଇ ବିଦ୍ୟାଳୟର ଜଣ ଶିକ୍ଷକ, ଯୋଉ ଶିକ୍ଷକଙ୍କୁ ମୁଁ ଆମେ ମୁଁ ଆପଣଙ୍କୁ ଜଣେଇଛି ନା ନାଇଁ ମୋର ମନେ ପଡୁନି ଯୋଉ ଆମେ ଜଣେ ମାନେ ପିଟିକି ଦେଇଥିଲୁ।
ଆଜ୍ଞା ଆଜ୍ଞା ଆଜ୍ଞା, କହିଛନ୍ତି ଆପଣ।
କହି
ଆଜ୍ଞା ଆଜ୍ଞା।
ଆଉ ହଉ ମୋର ସମୟ ହେଇଗଲାଣି ମୁଁ ରଖୁଛି। ଆପଣ ବୁଝିଯାଆନ୍ତୁ ଆଉ।
ହଁ ହଁ।